ହାଲୋ।
ହାଲୋ ହଁ ଭାଇ। ଭାଇ ନମସ୍କାର।
ନମସ୍କାର ଭାଇ କୋଉଠି?
ଏଇ ଭାଇ ଟିକେ ବୁଲୁଛି ବାହାରେ ଆଉ ଗରମ ହଉଛି ତ ଘରେ।
ଆହାଃ ଗରମ ଖରା ଦିନ ନା ଗରମ ହେଲେ ବର୍ଷ ବର୍ଷା ଆଇଲାଣି କାଁ ବର୍ଷା ବର୍ଷା ନାହିଁ, ଖରା ଜୋର ହଉଛି ଆଉ ଆଉ।
ହଁ ବା କୁହନା କୁହନା ଘର ହୁଁ ଖାଇସାରିଲିଣି ଆଉ।
କଣ ଖାଇଥିଲେ ଆପଣ ଆଜି ଖରାବେଳେ ଗରମ ହଉଛି ଖାଇଥିଲେ କଣ ଆଜି?
ହି ଖାଇଥିଲି ପଖାଳ ଟିକେ ଖାଇଥିଲି ଆଉ ବେଶୀ
ହଁ ହଁ ପଖାଳ ଭାତ ଖାଇଲେ ନାଇଁକି? ଏଇ ଆମେ କଣ କି ଟିକେ ଗରମ ଟିକେ ହଉ। ଥିଲା ତ ଏ ଟିକେ ପଦାରେ ଟିକେ ଆମେ ଟିକେ ସେଇଟା ହେଇଥିଲା ମାନେ ସାନ ଭାଇ ଯାଇଥିଲା ଏ ଟିକେ ଥଣ୍ଡା ଟିକେ ଆଣିବାକୁ ଜାଣିଲନା। ହେଲା ନା ହୁଁ ଯାଇଥିଲ ଥଣ୍ଡା ଆଣି ଆମେ ଟିକେ ପେଇଦଲୁ ତାର ଆମର ଟିକେ ଟିକେ ପିଇଦେଲୁ। ତାପରେ ବି କେମିକାଲ ଜିନିଷ ଟା ମାନେ ବେଶୀ ଜିନିଷଟା ପିଇଲେ ବି ଖରାପହେ ବଡି ପାଇଁ ଯାଂଚ ନା ନାହିଁ?
ହଁ ହଁ ସେୟା ଭଲ ଜିନିଷ ନୁହଁ ଅଧିକା ପିଇବା। ଥଣ୍ଡା ଟନସିଲ ବାହାରିଯିବ।
ଟନସିଲ ବାହାରିଯିବ ତାପରେ ବି ଦେଖୁନାହାନ୍ତି ବହୁତ ଆମର ଛୋଟ ଛୁଆଙ୍କର ବହୁତ ରୋଗ ବାହାରୁଛି। ଆଉ କଣ ପାଇଁ ଭାରୁଚି? ଏଇ ଥଣ୍ଡା ମାନେ ଥଣ୍ଡା ଗୁଡାକ କେମିକାଲ ଜିନିଷ ନା?
ହୁଁ।
ଥଣ୍ଡା କୁରକୁରି ହେଲା କିି ଏଇ ଯଉ ଜିନିଷ ଗୁଡା ଖାଉଛନ୍ତି ଛୁଆ। ନା ୟା ଦ୍ୱାରା ବହୁତ କ୍ଷତି ହଉଛି ହେଲା କିି?
ହୁଁ ହୁଁ।
ଟାକୁ କେମିତି ହବନି? ତା ପ୍ରତି ଆପଣ କିଛି ଗୋଟେ ଅପୋଜ ଦେଇପାରିବେ କି?
ମୁଁ କହିବା ମତରେ ହେମିତି ନାଇ ଏମିତିରେ ଆମ ହଁ ଆ ତ ଆମ ଭାରତରେ ବହୁତ ଗୁଡିଏ ଲୋକ ବହୁତ ଗୁଡ଼ିଏ ଛୁଆ ଅଛନ୍ତି ଖାଉଛନ୍ତି ଥଣ୍ଡା।
ଆଜ୍ଞା ଆଜ୍ଞା।
କୁରକୁରି ହୋଉ ସବୁ ବାହାର ଜିନିଷ ଗୁରା ଖାଉଛନ୍ତି ବାହାର ଜିନିଷ ଖାଇଲେ ଖରାପ ହ ଦେ ମାନେ ଖାଅ କିଛି ମନା ନାହିଁ କିନ୍ତୁ ଅତିରିକ୍ତ ଭାବରେ ଖାଆନ୍ତୁନି। ବୁଝିଲେ କି ମାନେ ଲିମିଟରେ ଖାଅ।
ଆଜ୍ଞା ନାଇଁ ନାଇଁ ଆପଣ ଯୋଉ ଏଇ ଯୋଉ କମ୍ପାନୀ ମାନେ ନା ଶୁଣନ୍ତୁ ଆମେ ଯୋଉ ଯୋଉ ବାହାର କରୁଛନ୍ତି ବୁଝିପାରୁଛନ୍ତି ନା ନାଇଁ?
ଆଜ୍ଞା।
ହେଲା କମ୍ପାନୀ ପ୍ରତି ଆମେ କଣ ଟା ମାନେ ଏମତି କମ୍ପାନୀ କି କେମିତି କଣ? ଦେବା କି ମାନେ କଣ ଉପଦେଶ ଦେବା କି ଜିନିଷ ଟା ଯୋଉ ସେ ଯୋଉ ତିଆରି କରୁଛନ୍ତି ଯୋଉ ଜିନିଷ ଟା ସେଇଟା କେମିତି ଛୁଆଙ୍କ ପ୍ରତି ଉପକାର ହବ ଛୁଆଙ୍କର ବି କ୍ଷତି ହବନି କାରଣ ଛୋଟ ଛୁଆକୁ ତ ଆମେ ଅଟକେଇ ପାରିବାନି ନା
ହୁଁ ହୁଁ ନା ନା ଏମିତିରେ କମ୍ପାନୀ ତା ପ୍ରଡକ୍ଟ ତା ପ୍ରଡକ୍ଟ ସିଏ ବିକିବ ବୁଝିଲେ କି? ତେଣିକି ସିଏ ଅଦି ଏମତି ଏମତି ଶୁଣ ମୋ କଥା ଶୁଣନ୍ତୁ ଉଁ ଦେଖନ୍ତୁ ଯଦି ସେ ତା ପେପର ଏଲ୍ ଥେ ମାନେ ତା ଜରି ପଛରେ ଲେଖିବ ଏକୁ ଛୁଆମାନେ ଖାଇ ପାରିବେନି
ଆଜ୍ଞା।
ସଉ ଭଲ ଅଛନ୍ତି କି? ଯାହା ବି ହେଲେ ଖାଇଦେବେ।
ଖାଇବେ ଶୁଣ ହଁ ତାପରେ ଛୁଆକୁ ତ ଆମେ ଅଟକେଇ ପାରିବାନି ନାଁ।
ଏମତିରେ ସିଗରେଟ ପାକେଟ୍ କି ମଦ ପ୍ୟାକେଟ୍ ବି ଲ ମଦରେ ବି ଲେଖାହଉଚି ଦେହ ପାଇଁ ହାନିକାରକ ତାକୁ ପୁଣି ସବୁ ଟାଣୁଚନ୍ତି ଟଳକି କଣ କରୁଚନ୍ତି ନାଁ ନାଇଁ? ପିଉଚନ୍ତି।
ଉଁ ହୁଁ ଆ ସେଟା ଶୁଣନ୍ତୁ ସେଟା ଗୋଟେ ନିଶା ଦରବ୍ୟ ହେଲା କିି‌। ସେଟା ମଦ ଆପଣ ଯୋଉ କହିଲେ ମଦ ଗୋଟେ ଅବକାରୀ ଜିନିଷ। ତ ସିଗରେଟ୍ କଥା ଯୋଉ ଆପଣ କୋହୁଚନ୍ତି ସେଟା ଯେନ୍ ଗୋଟେ ନିଶା ଦ୍ରବ୍ୟ ମାନେ ପି ଲା ବଡ଼ ବଡ଼ ହେଇକି ବି ଯଦି ନବୁଝିବେ ନ ଖାଇବେ ସେଟା ତ ଅଲଗା କଥା। ଯଦି ଆପଣ ଯୋଉ ଖୋ ଛୋଟ କଥା କହୁଚ ଯେ ଛୋଟ ଛୁଆଙ୍କ କଥା କୋହୁଚନ୍ତି ଗୋଟେ କୁର୍କୁରି ହଉ ଗୋଟେ ଥଣ୍ଡାଟେ ହଉ ତ ଛୋଟ ଛୁଆଟ ଯାହା ବି ହେଲେ ସା ମାର୍କେଟ ଯିବ କିଛି ନହେଲେ କୁର୍କୁରିଟାକୁ ଖାଇବ ନାଁ ଖାଇବ ନି ଆପଣ କୁହନ୍ତୁ।
ଖାଇଅ।
ଯଦି ସେ କୁର୍କୁରି ଖାଇକି ଦେହଟା ଖରାପ ହେଲା ସେଆ ପାଇଁ ଦାୟୀ କିଏ? କମ୍ପାନୀ ଦାୟୀ ହବ ନାଁ ସେ ବାପା ମା ଦାୟୀ ହେବେ ନାଁ ସେ ଛୁଆ ଦାୟୀ ହବ?
ସେମିତିରେ
କାରଣ ଛୁଣନ୍ତୁ ମୋ କହିବା କଥା କମ୍ପାନୀ ସିନା ପ୍ରଡକ୍ଟ ତିଆରି କରିଦେଲା ଦୁଇଟା ଛଅଟା ତିଆରି କରିଦେଇକି ବିକିଦେଲା। ଛୁଆଟା ବାପା ମା ତ ଛୁଆକୁ କିଏ ଅଟକେଇ ପାରିବେନି ତ ଆପଣ ଆ ଆପଣ କେବେର ଛୁଆ ହଉ ଗୋଟେ ଜ ଆପଣ ଆପଣଙ୍କର ବି ପୁଅ ହଉ କି ଝିଅ ହଉ ଯାଇଚନ୍ତି ଆପଣ କ୍ୟା ନ୍ଦିବେ କହିବେ ନାଇଁ ଆମର ଦକାରେ ଏଇ ଜିନିଷଟା ଆପଣ କଣ କହିବେ? ଆପଣ ଯାହା ବି ହେଲେ ତାଙ୍କୁ ଦେବେ ନାଁ ନାଇଁ? ଦେବାକୁ ବାଧ୍ୟ ହେବେ ସେଇ ଫଳରେ ସିଏ ଫେରେ ଏ ଆପଣ କଁ କୋହୁଛନ୍ତି କୁହନ୍ତୁ କମ୍ପାନୀ ପତି କି ଚି ଆକ୍ସନ୍ ନବାକୁ ପଡ଼ିବ ନାଁ ନାଇଁ?
ହୁଁ ଆକ୍ସନ୍ ନାଁ ନାଁ ଆକ୍ସନ୍ ତ ଏମତିରେ ନେଇ ପାରିବେନି କାହିଁକି ନାଁ ସେମାନେ ଇ ଏତେ ସେମାନେ ଲିଗା ଲିଗାଲି ଲିଗାଲି ହିସାବରେ ତାଙ୍କରି ଆପରେ ସିଏ ଯଦି ଲେଖିଥିବେ ଛୁଆ ପ୍ରତି ହାନିକାରକ ଯଦି ଛୁଆ ତାକୁ ଜବରଦସ୍ତି ଖାଇବେ କମ୍ପାନୀ କାଇଁ ଦାୟୀ ହବ ନାଁ
ତ ଯଦି କମ୍ପାନୀ ସେ ଜିନିଷଟାକୁ କିଛି ସୁଧାରି ପାରନ୍ତା ବୁଝିପାରୁଚ ନାଁ ନାଇଁ ସେଟା କେତେ ଭଲ ହୁଅନ୍ତା
ଆଜ୍ଞା।
ହୁଁ ସେଇଠି ତେ ଆମେ କଣ ପଦକ୍ଷେପ ନେବା ଟିକେ ଆପଣ ଟିକେ ଚିନ୍ତା କରୁନାହାନ୍ତି । କଣଟା କଲେ କମ୍ପାନୀ ଜିନିଷଟା ମାନେ ପୁରା ଭଲ ଜିନିଷ ଦବ । ଛୁଆ ଖାଇବେ ଛୁଆଙ୍କ ଖରାବ ହବନି ଛୁଆ ପେଟ ହଉ କି ଇଏ ହଉ ବେଶୀ ଜିନିଷଟା ଖରାପ କଣ ପାଇଁ ହଉଚି ଛୋଟ ଛୁଆଙ୍କର ଏଇ ଜିନିଷ ଖାଇକିନା ବାହାର ଜିନିଷ ଫାଷ୍ଟ୍ ଫୁଡ଼୍ ଜିନିଷ ଖାଇକି ମାର୍କେଟ ଯାଇଁକି । ଜାଣିଚଚନ୍ତି ନାଁ ଉଁ। ଆଜ୍ଞା ଆଉ ଆପଣ ଆପଣ ଆଜି କଁ ଖାଇଚନ୍ତି?
ମୁଁ ପଖାଳ ଖାଇଥିଲି ମ। ପଖାଳ ମାଛ ହଜା ।
ଶୁଣନ୍ତୁ ପଖାଳ ଭାତଟି ଖାଇବା ଦ୍ଵାରା କଣ ଆମର ମାନେ ସୁବିଧା କଣ ହୁଏ ଟିକେ କହିବେ କି?
ପଖାଳ ଖାଇବାରୁ ବେଶୀ କିଛି ନାହିଁ ପଖାଳଟା ମାନେ ଏନ୍ ଦେଖିବାକୁ ଗଲେ ପଖାଳ ଗୋଟେ ପୁଷ୍ଟିକର ଖାଦ୍ୟ ବୁଝିଲେ?
ଉଁ ହୁଁ ହୁଁ।
ପଖାଳ ଖାଇଲେ କେତେକ ନଗେଟି ଇମ୍ପାକ୍ଟ୍ ବି ପଡ଼େ । ଥଣ୍ଡା ହୁଏ ବୁଝିଲେ କି ।
ମୁଁ ଶୁଣିଛି କୁଆଡେ ପଖାଳ ଖାଇଲେ ପଖାଳ ଖାଇଲେ ଗୋଟେ ନିଦ ଟା ବି ବହୁତ ଭଲ ହୁଏ ପଖାଳ ଖାଇଲେ ।
ପଖାଳ ଖାଇଦବ ଖରାବେଳେ ଖରା ବେଳେ ପଖଳା ଖାଇଦବ ନିଦ ହ ମାନେ ସାଂଘାଦିକ ନିଦ ହବ ।
ନିଦ ହବ ତାପରେ ବି ପଖାଳ ଟା ଖାଇଲେ ଆପଣଙ୍କର ପେଟ ବି ଖରାପ ହୁଏନି । ହୁଁ ସେଇ ଜିନିଷ ଟା ବି ଗୋଟେ ପ୍ରତି ଧ୍ୟାନ ହୁଁ ହୁଁ ଧ୍ୟାନ ଦବାକୁ ପଡିବ । ତାର ପଖାଳ ହୁଁ ହୁଁ । ତାପରେ ପଖାଳ ଶୁଣନ୍ତୁ ପଖାଳ ଗୋଟେ ଏମିତି ଜିନିଷ ଆପଣ ଚଉଥିରେ ବି ଖାଇପାରିବେ ବଡେ ଭଜା ଭାଜିିକି ବି ଖାଇପାରିବେ । ଗୋଟେ ଆଚାର ବି ଲଗେଇ ଖାଇ ପାରିବେ ଗୋଟେ ଲଙ୍କା ଟା ବି ଦଳିକି ଖାଇପାରିବେ । ବୁଝିପାରୁଛନ୍ତି ନାଇ ନାଇଁ ଆପଣ ପଖାଳ ସିନା ଖାଇପାରିବେ ଯଦି ଆପଣ ଗରମ ଭାତ ଖାଉଛନ୍ତି ତାହେଲେ ଗରମ ଭାତକୁ ଆପଣ କ ସେମିତି ଖାଇପାରିବେ କି? ଗରମ ଭାତ ଖାଇବାକୁ ହେଲେ ଆପଣକୁ ଶୁଣନ୍ତୁ ଆପଣଙ୍କୁ ଯଦି ଗରମ ଭାତ ଖାଇବାକୁ ହବ ତାପଦି ଆପଣଙ୍କର କିଛି ଦରକାର ନଗେଇ କିଛି ଦରକାର ଆପଣଙ୍କୁ ଡାଲମା କରିବାକୁ ପଡିବ କି ଡାଲି କରିବା ପଡିବ କି ତାପ୍ରତି ଆଉ ଗୋଟେ ଭଜା କରିବାକୁ ପଡିବ । ବୁଝିପାରୁଛନାଇଁ ପଖା ପଖାଳଟି ଖାଇବା ଦ୍ଵାରା ଆମର । ବହୁତ ସୁବିଧା ଅଛି ଆପଣଙ୍କର କିଛି ନାହିଁ ଆପଣ ଖାଲି ବସେଇ ଦେଲେ ପଖାଳ ଦିଟା ରାହି କରିଦେଲେ ଖାଇଦେଲେ । ହେଲା କିି ତାପରେ ଆମର ଅଛି ଅରୁଆ ପଖାଳ ଅଛି ଉଷୁନା ପଖାଳ ଅଛି ହେଁଲାକିି ଆପଣଙ୍କୁ କୋଉ ପଖାଳଟି ବେଶୀ ଭଲ ଲାଗେ?
ମତେ ଅରୁଆ ପଖାଳ ଭାରି ଭଲ ଲାଗେ ।
ଅରୁଆ ପଖାଳ ଭଲ ଲାଗନ୍ତି ହୁଁଁ ଅରୁଆ ପଖାଳ ଆଉ କଣ ଖାଆନ୍ତି ଆପଣ? ଅରୁଆ ପ ଖଳା ଆଉ କଣ ଅରୁଆ ପଖାଳ ଯାହା ବିି ହେଲେ ଆପଣ ଲଗେଇକି ଖାଇଦେଲେ ଆପଣଙ୍କର ପେଟ ପୁରା ଶାନ୍ତି । ନାଇଁ କି?
ଆଜ୍ଞା ଅରୁଆ ପଖାଳ । ଆଳୁ ଖାଇଦେଲି ଭଲ ଲାଗିବ ।
ଆଜ୍ଞା ଆପଣଙ୍କର ନିମ ଗଛ ଚି ଆପଣଙ୍କ ଗ୍ରାମରେ?
ହଁ ଆମ ଗ୍ରାମରେ ଅଛି ଆମ ଘର ଆଗରେ ବି ଅ
ଅଛି ନିମ୍ମ ଗଛ ନିମ୍ମ ଗଛ ଅଛି ।ନିମ୍ମ ଗଛଟି ଜାଣିଛେ ନିମ୍ମଗଛର କେତେ ମାନେ କେତେ ଗୁଣରେ ଔଷଧୀୟ ଗୁଣ ଅଛି ଆପଣ ଜାଣିଛନ୍ତି?
ହୁଁ ଜାଣିଛି। ଆମର ଆମର କୁ ଆମର ଧର ଦେହ ଆମକୁ ଆମର କୁଣ୍ଡିଆ ଘାଉଡ଼ା ହେଲା ବୁଝିଲେ କି ନିମ୍ମ ନିମ୍ମ ଗଛ ବାଟିକି ଦେବୁ ପିିଈହବ।
ଆଜ୍ଞା ନାଇ ପିଇଲେ ଶୁଣନ୍ତୁ ଆପଣ
ହ୍ୟାଲୋ ଆପଣଙ୍କ କଥା ଟିକେ ଶୁଭା ହଉନି ବୁଝିଲେ କି?
ଆଜ୍ଞା ନାଇଁ ମୁଁ ମୁଁ କହିଲି ଆପଣ ଯଦି କହୁଛନ୍ତି ଶୁଭିଲା ଆଜ୍ଞା।
ଆଜ୍ଞା ଆଜ୍ଞା ଶୁୁଭୁଛି ଶୁଭୁଛି।
ଆଜ୍ଞା ମୁଁ କହିଲି ନିମ୍ମ ପତ୍ର ନିମ୍ମ ପତ୍ରକୁୁ ବାଟିକି ପିଇବେ ପ ନା ନିମ୍ମ ଯୋଉ କାଠ ଛେଲିକି ବାଟିକି ପିଇବେ।
ହଁ ନିମ୍ମ ପତ୍ରକୁ ବାଟିଲେ ବାଟିକି ପିଇଲେ ହବ ଛେ ନିମ୍ମ ଛେଲାକୁ ଛେଲିକି ତା ଦେହରେ ଗାଧେଇବେ ଆ ଗରମ ପାଣିରେ ବୁଝିଲେ କି
ନାଇଁ ଅକ୍ଚୁଲି ସେଇଟା କଣ କୁହନ୍ତି କି ନିମ ଛେଲିକି କିଛି ଆଣିବାକୁ ପଡ଼ିବ। ତାକୁ ଗରମ ପାଣି ଗରମ ପାଣିରେ ତାକୁ ପୁରା ମାନେ ଟୋଟାଲେ ପାଣିକି ଗରମ କରିଦେବେ ପାଣି କେମିତି ଗରମ ହୁଏ ଜାଣିଛନ୍ତି।
ଆଜ୍ଞା ଆଜ୍ଞା।
ଆପଣ ଆପଣଙ୍କ ଘରେ ଯଦି ଆପଣ କାଠ କିଛି ଥବ
ଆଜ୍ଞା। ଆପଣଙ୍କ କଥା ଶୁଭାହୋଉନି।
ଆଜ୍ଞା ଆଜ୍ଞା। ଶୁଣନ୍ତୁ ଟିକେ ନେଟୱର୍କ ପ୍ରୋବଲେମ୍ ରହୁଛି ତ ସେଥିପାଇଁ ଟିକେ କଥାଟା ଆଜ୍ଞା ଅବଡାଉନ୍ ହୋଉଛି। ଆଜ୍ଞା ଶୁଭିଲା ଆଜ୍ଞା କଥା। ଆଜ୍ଞା ଆଜ୍ଞା ଶୁଣନ୍ତୁ ନେଟ ଶୁଣନ୍ତୁ ଆଜିକାଲି ନେଟୱର୍କ ପ୍ରୋବ୍ଲେମ ଆପଣ ଜାଣିଥିବେ ଯେମିତି। ଆଜିକାଲି ନେଟୱର୍କ ପ୍ରୋବ୍ଲେମ ଚାରିଆଡେ ହୋଉଛି। ଚି କାରଣ ଆମର ଯେତିକି ଆମର ଦରକାର ନେଟୱାର୍କ ଟା। ଆମେ ସେତିକି ଆମେ ଏଠି ମାନେ ଲଗେଇ ପାରୁନାହାନ୍ତି ନା କମ୍ପାନୀ ସେତିକି ଲଗେଇ ପାରୁନି ବୁଝି ପାରୁଛନ୍ତି ନା ନାଇଁ।
ତା ଦ୍ଵାରା ଆମର ଟିକେ ପ୍ରୋବ୍ଲେମ ହୋଉଚି।ଆମକୁ ଟିକେ କାମ କରିବାରେ ବି ଆଜ୍ଞା।
ନାଇଁ ଅପ୍ ଆମେ ବି ଟିକେ ପାହାଡିଆ ଅଞ୍ଚଳରେ ରୋହୁଚି।
ଆଜ୍ଞା ଆଜ୍ଞା ଶୁଣ ହଁ ତାପରେ ବି ସେଥିଲାଗି ଟିକେ ବି ଆମର ନେଟୱର୍କ ପ୍ରୋବ୍ଲେମ ରୋହୁଛି। ଆ ସେଥିପାଇଁ ବି ଟିକେ ଆମକୁ କଥା କହିବାରେ ଟିକେ ଅସୁବିଧା ହୋଉଛି। ଆଉ ଯାହା ବି ହେଲେ ଟିକେ ପ୍ରୋବ୍ଲେମ ରହିବ। ଆପଣ ଯଦି ଗୋଟେ ଜିନିଷ କରୁଛନ୍ତି ସମ୍ପୂର୍ଣ୍ଣ ଭାବରେ ପୂରଣ କରି ପା ରିବେମି ନା ଯାହା ବି ପ୍ରୋବ୍ଲେମ ରହୁଛି। ଆଜ୍ଞା ତାପରେ ଦେଖିବାକୁ ପଡିବ ଦେଖ ଦେଖିବାକୁ ପଡିବ ଇଏ କରିବାକୁ ପଡିବ। ଦେଖି ଚାହିଁ ଆପଣ ସମସ୍ତଙ୍କୁ ଚଳା ଆପଣ ଗୋଟେ ଜିନିଷ କରିବେ ହୋଉ ଠିକ୍ ଅଛି ଆମେ ରଖୁଛି ଆଜ୍ଞା ଆଜ୍ଞା। ଧନ୍ୟବାଦ।
ଆଜ୍ଞ।